କେମତି ଅଛନ୍ତି ମ୍ୟାମ୍?
ମୁଁ ତ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ମ୍ୟାମ।
ଆଚ୍ଛା ଆପଣଙ୍କ ଏରିଆରେ ବର୍ଷା ହଉଛି?
ନାଇଁ ବର୍ଷା ତ ହଉନି ମ୍ୟାମ। ସେତେ ଜୋର୍ ସେ ହଉନି ଟିକେ ଟିକେ ପଡୁଛି। କିନ୍ତୁ ଭଲ ଲାଗୁଛି ପବନ ହଉଛି ଟିକେ ମାନେ ପାଗଟା ଭଲ ଲାଗୁଛି। ଏମିତି ମଝିରେ ବହୁତ ଦିନ ବହୁତ ଗୁଳି ଗୁଳି ଲାଗୁଥିଲା ଗରମ ଟାଇପ ଲାଗୁଥିଲା। ଏ ବି ଟିକେ ଥଣ୍ଡା ମାନେ ଥଣ୍ଡା ଥଣ୍ଡା ପବନ ଯୋଉ ଆସୁଛି ମଜା ଲାଗୁଚି ବସିବା ପାଇଁ।
ଆପଣଙ୍କୁ ଏମିତିଆ ସିଜନରେ କଣ ଖାଇବାକୁ ଭଲ ଲାଗେ? ମାନେ ଏମିତି ବର୍ଷା ବର୍ଷା ହଉଥିବ ଟିକେ। କୋଉ ଟାଇପର ଖାଇବାକୁ ଇଚ୍ଛା ହୁଏ?
ସବୁଠୁ ତ ଆଗ ମ୍ୟାାମ ପକୁଡି। ପକୁଡି ବନ। ଆଉ ମୋର ସବୁଠୁ ଫେବରାଇଟ ହେଲା ଚାଏ ହେଇଗଲା ଆଉ କଣ। ମସ୍ତ ଆପଣଙ୍କର ଆଉ। ଆପଣ ଚା ପିଅନ୍ତି?
ଅ ହଁ ବେଳେ ବେଳେ ପିଏ ବଟ ସେମିତି ନୁହେଁ ଯେ ମୋର ଫେବ୍ରାଇ। କେବେ କେବେ ଏମତି ହେଇ ଯାଏ ଆଉ। ଥ ଥଣ୍ଡା ହେଲେ କେବେ। ହଁ କଫି ପସନ୍ଦ ବ ଡେଲି ମତେ ଅଭ୍ୟାସ ଏମିତି ନାହିଁ କଫି ଆଉ କି ଚାରର ସେମିତି ଆ
ଆଛା ମ୍ୟାାମ ମୋର ଗୋଟେ କଶ୍ଚିନ୍ ଥିଲା ମତେ ଟିକେ ହେଲ୍ପ କରନ୍ତୁ। ଅ ମରୁ ଗୋ ଭଉଣୀ ଅଛି ସେ ମତେ କହୁଛି କି ମୁଁ କଣ ଗୋଟେ ଏମଏସ୍ଡବ୍ ଆଡମିସନ କରିବ। ଏମ ଏସ୍ ଡବ୍ଲୁ ଉପରେ ମୋର କିଛି ବି ନଲେଜ ନାହିଁ ମ୍ୟାଡମ୍। ହଁ ମତେ ଯଦି ଟିକେ ବୁଝାନ୍ତି କି ସେ ଏମ ଏସ୍ଡବ୍ଲୁ କଣ ମାନେ ମୁଁ ଏବେ ଦେଖିଛି। ହେଲେ ମୁଁ ଜିନିଷ ଟା ବୁଝି ପାରୁନି କି? ଆଖ ସେଟା ପଢିଲେ କଣ କଣ ବେନିଫିଟ ହବ କଣ ନାହିଁ ଯେମିତି ଆମେ ଇଞଜିନିୟରିଂ ଲାଇନ ହେଇଲା କି ଡିପ୍ଲୋମା କି ମେଡିକାଲ ଏ ସବୁ ଜିନି। ମୁଁ ଜାଣିଛି ତ ତାକୁ ମୁଁ କହିପାରିବି କିନ୍ତୁ ସେ ମତେ କହୁଛି କି ସେ ଜଷ୍ଟ ଏବେ ପ୍ଲସ୍ ଥ୍ରୀ ସରିଛି ମ ସେ କହୁଛି ସେ ଏମଏସ୍ ଡବଲୁ କରିବ ତ ମୁଁ ତାକୁ ସଜେସନ। ଏମ ବିଏ କରିବା ପାଇଁ କିନ୍ତୁ ସେ ମୋତେ କହୁଛି କି ସେ ଏମଏସ୍ ଡବ୍ଲୁ କରିବ। ସେଟୁ ଆପଣ ତା ବିଷୟରେ କିଛି ଜାଣିଛନ୍ତି।
ହଁ ମୁଁ କିଛି କିଛି ସେ ବିଷୟରେ ଜାଣିଛି ତଥାପି ଆପଣ ଡିଟେଲସ ସେ ଜାଣିପାରିବେ ବିଭିନ୍ନ ୱେବସାଇଟ୍ ହେଇକାରୁ ବଟ୍ ମୁଁ ଯେତିକି ଜାଣିଛି ଆପଣଙ୍କୁ ମୁଁ ସେତିକି ସେୟାର କରାଉଛି। କରୁଛି ସେ ବିଷୟରେ ଯାହା ମୋର ନଲେଜ୍ ଅଛି। ଏମ ଏସ୍ ଡବ୍ଲୁ ଦେଖନ୍ତୁ ଗୋଟେ ନର୍ମାଲ ପିଜି ଲେଭେଲ୍ ର କୋର୍ସ। ତ ସେଟା ହଉଛି କି ଆମର ସୋସିଆଲ ୱାର୍କରେ ମାଷ୍ଟର ଡିଗ୍ରୀ କରିବ। ତ ସେଥିରେ ଯଦି ଜଣେ ଏମ ଏସ୍ ଡବ୍ଲୁ କରୁଛନ୍ତି ଯେମିତି କିି ଥିଓର ତ ରହୁଛି ତା ସହିତ ପ୍ରାକ୍ଟିକାଲ ରହେ। ନା ପ୍ରାକ୍ଟିକାଲ ଟା ସେଇଟା ଏମତି କୌଣସି ଏନଜିଓ ହେଲା କିମ୍ବା କୌଣସି ଗମଣ୍ଟ ସଂସ୍ଥା ସେଇଠି ସେମାନେ ଅ ତାଙ୍କୁ ପ୍ରାକ୍ଟିକାଲ କରିବାକୁ ପଡେ ଆଉ ସେଇଟାକୁ ରିପୋର୍ଟ ପୁଣି ସବମିଟ୍ କରିବାକୁ ପଡ଼େ ଆଉ ଯଦି ଜଣେ ଏମଏସ୍ ଡବ୍ଲ୍ୟୁ କରୁଛନ୍ତି। ସେ ଚାହିଁଲେ ଗଭର୍ଣମେଣ୍ଟ ର ଯୋଉ ସଂସ୍ଥା ଗୁଡା ଅଛି। ସେଗୁଡା ମଧ୍ୟ ରହିପାରିବେ ଏଇ ଯୋ ରହିପାରିବେ ଏବଂ ମେଡ଼ିକାଲର କିଛି ଟା ପୋଷ୍ଟ ବାହାରେ ଯେମିତି କୌଣସିଲିଂ ହେଲା ଆ ତ ସେଇ ଟାଇପ ର ପୋଷ୍ଟରେ ରହିପାରିବେ ଏମତି ହିଁ ଅଛି। ଆଉ ତ ଏଥିରେ ଗଣମେଣ୍ଟ ପ୍ରାଇଭେଟ।
ପାଇଁ ମନେକର ଜଣେ ମେଡିକାଲରେ ସେଇ ଇଏ ରେ ଜବ କରିବା ପାଇଁ ଚାହୁଁଛି ସେମିତି କିଛି ଏମ ଏସ ଟବଲ ପ ଟିକୁଲାର ଇଏ ଅଛି କି ସେଇଟା କଲେ ହିଁ ଆପଣ ସେଇ ମା ମାନେ ଇଏ ରେ ଜବ କରିପାରିବେ ନା ସେ ଖାଲି ଏମଏସ୍ ଡବ୍ଲ୍ୟୁ କରିଥିଲେ ବି ଚଳେଇବ।
ଆସିଲେ। ଏମ୍ଏସ୍ ଡବ୍ଲୁ ର ମ୍ୟାଡାମ ମୁଁ ଜାଣିବାରେ ତ ଗୋଟେ ଏମ ଏସ ଡବ୍ଲୁ ଅଛି ଆଉ ଗୋଟେ ଏମ ଏସ ଡବ୍ଲୁ କାଉନସିଲଂ ଅଛି। ତ ଯଦି ଜଣେ ଜା କି ଉ ଯଦି ଚାହୁଁଛନ୍ତି ସେ ଏମ ଏସ ଦବ୍ଲୁ କରିଛନ୍ତି ଯଦି ସେଇ ରେ ଥିରେ ତାଙ୍କର ଏକ୍ସପିରିଏନ୍ସ ଅଛି ତାହେଲେ ମଧ୍ୟ କାଉନସିଲିଂ ରେ ଯାଇପା ପାରିବେ ଆ ମାନେ କାଉନସିଲିଂ କୋର୍ସ କରିଥିଲେ ମଧ୍ୟ ଯାଇପାରିବେେ ନହେଲେ ନର୍ମାଲ ଏମଏସ୍ ଡବ୍ଲୁ କରିଥିଲେ ବି ଯାଇପାରିବେ। ତା ସହିତ ଏବେ ମଧ୍ୟ ସ ସୋସିଓଲୋଜି ପିଲା ବା ସାଇକୋଲୋଜି ପିଲାଙ୍କୁ ମଧ୍ୟ ସେ କାଉସେଲିଂ ପାଇଁ ମଧ୍ୟ ଚାନ୍ସ ମିଳୁଛି।
ଆଛା ସେଇଟା କଣ ମ୍ୟାାମ ଯିଏ ସାଇନ୍ସ କମର୍ସ ଯିଏ ବି ଯାହା ଯୋଉ ଷ୍ଟିମ ର ଥିଲେ ବି ସେ ଏମଏସ୍ ଡବ୍ଲ୍ୟୁ କରିପାରିବ ନା ସେମିତି କିଛି ଅଛି କି ପର୍ଟିକୁଲାର ଏଇଟା କରିଥିଲେ ହିଁ ଆପଣ ଏମଏଡ଼ବ୍ଲୁ କରିବେ।
ନା ସେମିତି ନାଇଁ ଆପଣ ଆର୍ଟସ ସାଇନ୍ସ କମର୍ସ ଯୋଉ ବ୍ୟାଗ୍ରାଉଣ୍ଡ ଥାଉ। ତ ସେମିତି ଆପଣ ଏମଏସ୍ ଡବ୍ଲୁ କରିପାରିବେ। ତା ସହିତ ମଧ୍ୟ ଏମଏସ୍ ଡବ୍ଲୁ କାଉଁସିଲିଂ ଅଛି। ଆଉ ମାଷ୍ଟର ଡିଗ୍ରୀ ରୁରାଲ ଡେବ୍ଲପମେଣ୍ଟ ଅଛି। ଯୋଉଟା କି ସେଇ ରିଲେଟେଡ ଫିଲଡ୍ ରେ ଆପଣ କାମ କରିପାରିବେ। ଏବେ ତ ଏମତି ବହୁତ ଗୁଡ଼େ କୋର୍ସ ବାହାରିଲାଣି। ସେ ବିଷୟରେ ମଧ୍ୟ ମୋର ବି ବେଶୀ ନଲେଜ ନାଇଁ। କିନ୍ତୁ ନର୍ମାଲି ଯଦି ଆମେ ଦେଖୁଛେ ଏମ୍ ଏସ୍ ଡବ୍ଲୁ ପିଲାଙ୍କୁ ଚାନ୍ସ୍ ମିଳେ। ତା ବାଦେ ଏମାନେ ବହୁ ତାର କୋର୍ସ ରହିଲାଣି।
ଆଚ୍ଛା ଏମଏସ୍ ଡବ୍ଲୁ ମ୍ୟାମ୍ ଆଚ୍ଛା ମାମ ଏମ୍ ଏସ୍ ଡବ୍ଲୁ ମାନେ କଣ ସେ ଯୋଉ ଏନଜିଓ ଫେନଜିଓ ସେଇ ଲାଇନରେ ଜବ କରିପାରିବ ସେ। ଆମର କଣ ଏଇ ଯୋଉ ଓଡିଶା ଭିତରେ ସେମିତି କିଛି ଅଛି? କି ଏ ମାନେ ଝିଅ ସେମତି କିଛି ଭଲ ଏନଜିଓ ଅଛି ଜଉଥିରେ ସେ ଜବ୍ କରିପାରିବ ଯେ ଏଟା ସାରି ସାରିଲା ପରେ।
ହଁ। ଦେଖନ୍ତୁ ଯେତେବେଳେ ସେ ଏମ୍ ଏସ୍ ଡବ୍ଲୁ କରିବେ ସେଇ ସମୟରେ ତାଙ୍କର କିଛିଟା ଅର୍ଗାନାଇଜେସନ ଭିଜିଟ୍ ରହିବ। ତା ବାଦେ ସେମାନେ କୌଣସି ପଟିକୁଲାର ଅର୍ଗାନାଇସନ ଯୋଉଠିକିି ତାଙ୍କର ଯୋଉ ବି ଇନଷ୍ଟିଚୁସନରେ କରୁଛନ୍ତି ଅ ତାଙ୍କର ସେଇ ତରଫରୁ ତାଙ୍କୁ ଗୋଟେ ଦିଆହବ ଯେ ସେଇ ଜାଗାରେ ସେମାନେ ଯାଇକି ପ୍ରାକ୍ଟିକାଲ କରିବେ।
ହ ସେଇଟା କଲେଜ ଆଉ ତାଙ୍କୁ
ଆ ହଁ। ଆକଚୁଆଲି ତାଙ୍କର ଭିଜିଟ ଭିତୁରୁ ଚୁଜ୍ କରିବାକୁ ପଡେ। ଅ କି ତୁ ଗୋଟେ ଗୋଟେ ଜାଗାରେ କି ଅ କଲେଜ ହି ଡିସାଇଡ କରିବ ତମେ ଏଇ ଜାଗାରେ କର ବୋଲି। ତ ସେଇ ସେଇ ଭିତରେ ତାଙ୍କୁ ଇଣ୍ଟନ ସେବ କରିବାକୁ ପଡେ। ତ ସେଇ ଅର୍ଗା ନାଇଜେସନର ଯାହା ଯାହା କାମ ଥିବ ତାଙ୍କ ଗୋଟେ ଗୋଟେ ଅର୍ଗାନାଇଶନ ତାଙ୍କୁ ମାନେ ଅ ଦିଅନ୍ତି ଚଏସ୍ କରିଆଉ ଯେ ଆପଣ କୋଉ ଟାଇପର କାମ କରାଉଛି ଫିଲ୍ଡ ୱାର୍ ନା ଆପଣଙ୍କର ଡକୁମେଣ୍ଟସନ ଏମତି ସବୁ ଦିଅନ୍ତି। ବଟ ଗୋଟ ଗୋଟ ଅର୍ଗାନାଇସନରେ କମ୍ପଲସରୀ ଯାହା କାମ ଦିଅନ୍ତି କରିବାକୁ ପଡେ। ତ କରିକି ରିପୋର୍ଟା କଲେଜ କୁ ସବମିଟ କରିବାକୁ ପଡେ। କରି ସାରିଲା ପରେ ସେଇଟା ତାଙ୍କର ମାର୍କ ଆସେ। ଆଉ
ହଁ।
ଆଉ ଗୋଟେ ହଉଛି କି ନିଜ କାମ ଉପରେ ସେ ଯଉ ଅର୍ଗାନାଇଜେସନ ଯୋଉଠି ଏନ୍ ଜିଓ ରେ କାମ କରୁଥିବ ସେମାନେ ମଧ୍ୟ ଗୋଟେ ସାର୍ଟିଫିକେଟ ପ୍ରୋଭାଇଡ କରନ୍ତି। ତୋ ଏମ ଏସ୍ ଡବ୍ଲୁ କଲା ପ ଏଇଟା ସରିଗଲା ପରେ ତାଙ୍କର କିଛି ପ୍ରାକ୍ଟିକାଲ ନଲେଜ ହେଲା ଆଉ ଯେବେ ସରିଯିବ ସେ ଚାହିଁଲେ ଭଲିଣ୍ଟିର ଉଆଁକି କିଛି କରିପାରିବେ କୌଣସି ଏନଜିଓ ସହିତ କିମ୍ବା ଇଣ୍ଟନସିପ୍ ମଧ୍ୟ କରିପାରିବେ। ଆଉ ଏମତି ବି ବେଳେ ବେଳେ ମ୍ୟାଡାମ ଦେଖାଯାଇ ଯୋଉମାନେ ଭଲ ଇଣ୍ଟନସିପ ଇଣ୍ଟନ ଥାଆନ୍ତି ନା ହୁଏତ କିଛି କିଛି ଅଗାନାଇସନ ତାଙ୍କ ଉପରେ ଇମପ୍ରେସ ହେଇକି କିଛି ଜବ ଭ୍ୟାକେ ସେମାନେ ସେଇ ପିଲାଙ୍କୁ ମଧ୍ୟ ଫାଷ୍ଟ ପ୍ରିଫରେନ୍ସ ଦିଅନ୍ତି।
ଓ ଆଚ୍ଛା ଆଚ୍ଛା ମ୍ୟାଡ଼ାମ ଯଦି ମନେକର ସେ ଏମ ଏସ ଡବ୍ଲୁ କରିବ। ଯଦି ସେ ଯୋଉ ଏଣ୍ଟ୍ରାନ୍ସ ଏଗଜାମ ଦଉଛି ମନେକର ସେ ତ ତାର ଗମେଣ୍ଟର କିଛି ହେ ଆସିଲାନି ମାନେ ସିଟ କିଛି ପାଇଲାନି। ତ ପ୍ରାଇଭେଟରେ କଣ ରହୁଛି ଏମ ଏସ ଡବ୍ଲୁ ପ୍ରଭେଟରେ ବି କରିହବ?
ଆଜ୍ଞା ପ୍ରାଇଭେଟରେ ଅଛି ପ୍ରାଇଭେଟ ରେ ଆପଣ ଚାହିଁଲେ ରେଗୁଲାର ବେସିସ ରେ କରିପାରିବେ। କିମ୍ବା ଡିଷ୍ଟାନ୍ସ ହିସାବରେ ତ କରିବେ। ଡିଷ୍ଟାନ୍ସରେ ଆପଣ ଚାହିଁଲେ ଅ ଇଗ୍ନୋରରେ କରିପାରିବେ। ଇଗନୋ ରେ ତ ଆପଣ ଜାଣିଛନ୍ତି ସେଇଟା ତ ସାର୍ଟିଫିକେଟ ସବୁଠି ଭ୍ୟାଲିଡ ଅଛି ହଁ। ଆଉ ରହିଲା କି ଆମର ଡିଡିସି ରେ ମଧ୍ୟ ଏବେ ଏମ ଏସ ଡବ୍ଲୁ ଆସିଗଲାଣି। ଆଉ ସମ୍ବଲପୁର ଓପନ୍ ୟୁନିଭର୍ସିଟି ମୁଁ ଜାଣିନି ବିଶେଷ୍ କରି ସେଥିରେ ଆସିଚି କି ନାଇଁ କିନ୍ତୁ ଡିଡିଶ୍ ରେ ଏବେ ଦୁଇ ତିନି ବର୍ଷ ହବ ଆସିଯାଇଚି ଇଗ୍ନୋ ରେ ବହୁତ୍ ଆଗରୁ ଅଛି।
ଆଚ୍ଛା ମାମ୍ ତାହାଲେ କଉଟା ବେ ତାପରେ ମୋତେ କହିଲେ ଗୋଟେ ଗମେଣ୍ଟ୍ ର ସିଟ୍ ପାଇକି ସେଥିରେ ପଢିବା ଟା ବେଟର୍ ନାଇଁ କଉ ପ୍ରାଇଭେଟ୍ ରେ ବି କରିଦେଲେ ବି ଚଳିବ?
ପ୍ରାଇଭେଟ୍ ରେ ବି କରିଦେଲେ ହବ କିନ୍ତୁ ଏତିକି ଟିକେ ଧ୍ୟାନ୍ ଦବାର ଅଛି ସେ ଗର୍ମେଣ୍ଟ୍ କରନ୍ତୁ ବା ପ୍ରାଇଭେଟ୍ ରେ କରନ୍ତୁ ଅ- ତାଙ୍କୁ ଟିକେ ମନ ଦେଇ ପଢିବାର ଅଛି କାହିଁକି ନା ଦେଖନ୍ତୁ ଯଦି ଜଣେ ସୋସିଆଲ୍ ୱାର୍କ୍ ପଢୁଚି ନା ତ ଆମକୁ ସେଇ ହିସାବ ରେ ଡେଡିକେସନ ଦରକାର୍ ଆଉ ସେତିକି ଆମକୁ ନିଜକୁ ଆକ୍ସେପ୍ଟାନ୍ସ ଦରକାର୍ ଭାବନ୍ତୁ ଯଦି ସେ ସେ -ଆ- କାହାର ଇନଫ୍ଲୁଏନ୍ସ ରେ ଆସିକି ସେ ଚାହୁଁଚନ୍ତି ପଢେଇବୁ କିନ୍ତୁ ଦେଖନ୍ତୁ ଯଦି ଯଦି ଉଁ- ଏ-ଆମେ ସୋସିଆଲ ୱାର୍କ କରିବା ତ ହୁଏତ ଆମକୁ କୌଣସି -କୌଣସି ଯିବାକୁ ପଡିପାରେ ବା ଏମ୍ ତି କିଛି କମ୍ୟୁନିଟି ଯିବାକୁ ପଡିପାରେ ଯଉଠି କିଛି ଆସେସ୍ ନଥାଏ ବା ଟିକେ ପ୍ରୋବ୍ଲେମ୍ ସବୁ ଥାଏ ଯଦି ଇଏ ସେ ସେଇ ଜିନିଷଟାକୁ ଏବେ ଅନ୍ୟମାନଙ୍କ ଇନଫ୍ଲୁଏନ୍ସ ରେ ଉଁ- ପଢି ଥିବେ -ପଢିଥିବେ କିନ୍ତୁ ହୁଏତ ତାଙ୍କୁ ଫିଲ୍ କଲାବେଳକୁ କମ୍ୟୁନିଟି ବା ସ୍ଲନ୍ଗ ଗଲା ବେଳକୁ ତାଙ୍କୁ ଭଲ ଲାଗୁନଥିବ ଏମତି ମଧ୍ୟ କି କିଛିଟା ଆ-ମାନେ ଅଛି ଏକ୍ଜାମ୍ପ୍ଲ୍ ହଁ ତେଣୁ ସେଇ ଅନୁସାରେ ସେ ନିଜେ ସେଇ ବିଷୟରେ ଯିଏ ସିନିଅର୍ ଅଛନ୍ତି ବା ସେ ଫିଲ୍ଡ୍ ରେ କାହାର ଏକ୍ସ୍ ତାଙ୍କ ସହିତ ଟିକେ ପ୍ରପର୍ କଥା ହୁଅନ୍ତୁ ଟିକେ ଗୁ-ଅନଲାଇନ୍ ହେରିକା।
ତ ଏତେ ଜାଣିନଥିଲି ସେଥିପାଇଁ ମୁଁ ଭାବିଲି କାଳେ ଆପଣ ଏ ବିଷୟରେ ଜାଣିଥିବେ। କାଣି ଯିିଏ ସେଥେରେ ଜାଣିଥିବ ମାନେ ପ୍ରାକ୍ଟିକାଲ୍ ଜିନିଷ ଟା ଜାଣ ତାଙ୍କୁ ପଚାରିଲେ ସେ ଆମକୁ ବେଟର୍ ଟା କହିପାରିବେ। ମାନେ କଣ ଜିନିଷ ଟା ବୋଲି।
ମୁଁ ବି ମ୍ୟାଡାମ୍ କିଛି କିଛି ଜଣଙ୍କଠୁ ଶୁଣିଚି ଯାହା ଟିକେ ଜାଣିଥିଲି ଆପଣଙ୍କୁ ସେୟାର୍ କଲି ତାଙ୍କୁ ଟିକେ କୁହନ୍ତୁ ରିସର୍ଚ୍ଚ କରିବେ ଯଦି ତାପରେ ସବୁ ରିସର୍ଚ୍ଚ କଲେ ଆପଣ ଠିକ୍ ଠାକ୍ ଲାଗୁଚି ଚାହିଁଲେ ମଧ୍ୟ ସିଏ ସେ ଅନୁସାରେ ଆଡମିସନ୍ କରିପାରିବେ। ହୁଏ ତ ଏମିତି ହେଇପାରେ ସେ ଡିଷ୍ଟାନ୍ସ ରେ କରିକି ଅଲଗା କିଛି ମଧ୍ୟ ରେଗୁଲାର୍ କୋର୍ସ ବି କରିପାରିବେ ସେମିତି ବି ହେଇପାରେ।
କିନ୍ତୁ ମ୍ୟାଡାମ୍ ଆପଣ ତ ଏବେ କହିଲେ ନା ସେଇଟା ଯଦି ମାନେ ଡିଷ୍ଟାନ୍ସ ରେ କଲେ ମତେ ଲାଗୁନି ସେ ଜିନିଷ ଟା ଏତେ ତାକୁ ବେନିଫିଟ୍ ହବ। ରେଗୁଲାର କଲେ ହିଁ ମତେ ଲାଗୁଚି ସେ ସେଇଟା କଉ ଜିନିଷଟାକୁ ବୁଝିପାରିବ କି ଆକ୍ଚୁଆଲି କାମ ଟା କଣ ମତେ ଲାଗୁଚି ଡିଷ୍ଟାନ୍ସ୍ ରେ କଲେ ସେ ଜିନିଷଟାରେ ମାନେ ଭାଲ୍ୟୁ ସେ ଏତେ ବୁଝି ପାରିବନି ପରେ ଯେତେବେଳେ ଜବ୍ କରିବ ତାକୁ ହିଁ ପ୍ରୋବ୍ଲେମ୍ ହବ।
ଯଦି ସେ ଫ୍ରି ଅଛନ୍ତି ଆଉ ଫୁଲ୍ ଟାଇମ୍ ମଧ୍ୟ ସମୟ ଦେଇପାରିବେ ବେଟର୍ କି ରେଗୁଲାର୍ କୋର୍ସ କଲେ ଭଲ ହବ କାହିଁକି ନା ଆପଣ ଆ -ବି ଜାଣିଥିବେ ରେଗୁଲାର୍ କୋର୍ସ ନା ଆମେ ଡିରେକ୍ଟଲି ତାଙ୍କର ଯଉମାନେ ଅ- କ୍ଲାସମେଟ୍ ଅଛନ୍ତି ତାଙ୍କ ସହିତ ବି ମଧ୍ୟ ଟଚ୍ ରେ ରହିପାରିବେ ଏବଂ ଟିଚର୍ ମାନଙ୍କ ସହିତ ମଧ୍ୟ ଟଚ୍ ରେ ରହିପାରିବେ। କିନ୍ତୁ ଡିଷ୍ଟାନ୍ସ୍ ରେ କଣ ବହୁତ୍ ରେୟାର ଦେଖାଯାଏ ନା କ୍ଲାସମେଟ୍ ହେଲା କିମ୍ବା କୌଣସି ଟିଚର୍ ଙ୍କ ସହିତ ଯଦି ସେ କୌଣସି ଜବ୍ କରୁନାହାନ୍ତି କିମ୍ବା ଅଲଗା କିଛି କୋର୍ସ କରିବାକୁ ଚାହୁନାହାନ୍ତି ତ ବେଟର୍ କି ରେଗୁଲାର୍
ଆଛା ତାମାନେ ଯଉମାନେ ସବୁ ଜବ୍ କରୁଚନ୍ତି ଯଉମାନଙ୍କର ଯାହାର ବି ଇଛା ଅଛି ସୋସିଆଲ୍ ଫିଲ୍ଡ୍ ରେ କାମ କରିବାକୁ ତ ସେ କଣ କରିପାରିବ, ଆଡମିସନ କରିକି ଡିଷ୍ଟାନ୍ସ ରେ ବି କରିପାରିବ।
ହଁ ଡିଷ୍ଟାନ୍ସ ରେ କରଛନ୍ତି, ଏମିତି ବି ହେଇଛି କିଛି କିଛି ବହୁତ ଏକ୍ସପେରିଏନ୍ସ ଲୋକ ଯୋଉମାନଙ୍କର କି ଅଲଗା ମାନେ ନିଜ ନିଜର ମଧ୍ୟ ଏନଜିଓ ସଂ ଅଛି ତା ସହିତ ଅଲଗା କିଛି ମଧ୍ୟ ଏନଗେଜ ରହୁଛନ୍ତି ତ ସେମାନେ, ମାନେ ବହୁତ ଅଧିକ ବୟସରେ ମଧ୍ୟ ନିଜେ ସେମାନେ କରୁଛନ୍ତି କିମ୍ବା ହୁଏତ ନିଜର କ୍ୱାଫିକସନ ବଢେଇବା ପାଇଁ
ଆଜ୍ଞା, ଆଛା ମ୍ୟାମ୍ ଆଉ ଗୋଟେ ମୁଁ ଶୁଣିଥିଲି ସି ଏସ୍ ଆର୍ ପ୍ରୋଜେକ୍ଟ ତା ମାନେ କଣ?
ମ୍ୟାଡାମ ସିଏ ସ ମୁଁ ବି ଯେତିକି ଜାଣିଛି ଦେଖନ୍ତୁ ମାନେ ଆ କୌଣସି ପ୍ରାଇଭେଟ ସଂସ୍ଥା ହେଲା ଆ ତ ସେମାନେ କଣ କରୁଛନ୍ତି ତାଙ୍କର ସୋସାଇଟି ପାଇଁ କିଛିଟା ସେମାନେ ଚାହୁଁଛନ୍ତି, ଯେ ଆମେ ସୋସାଇଟି ପାଇଁ କିଛି କଣ୍ଟ୍ରିବ୍ୟୁସନ୍ କରିବୁ, ଯେମିତିକି ରିଲାଏନ୍ସ ଦେଖନ୍ତୁ କିମ୍ବା ଆମର ସଲମାନ ଖାନ୍ ଙ୍କର ଯୋଉ ଥିଲା ବିଙ୍ଗ ହ୍ୟୁମାନ ତ ଏଗୁଡା ଏମାନେ କଣ କରନ୍ତି ତ ନିଜର ପ୍ରାଇଭେଟ ସଂସ୍ଥା ନା, ତ ସେମାନେ ସମାଜ ପାଇଁ କିଛି ଗୋଟେ ନିଜର କଣ୍ଟ୍ରିବ୍ୟୁସନ କରିବାକୁ ଚାହାଁନ୍ତି, ତ ସେଇଗୁଡା ହଉଛି ସି ଏସ ଆର୍ କିନ୍ତୁ ସି ଏସ ର ମାଡାମ ମୋର ଫୁଲଫର୍ମ ଟା ମୁ ଠିକ ସେ ମାନେ ନାହିଁ କିନ୍ତୁ ମୁଁ ଏତିକି ଜାଣିଛି ତ ଆପଣ
ତାର ଏଇ ଟାଇପ ର
ହଁ ତ ସେମାନେ ବିଭିନ୍ନ ଇସ୍ୟୁ ଉପରେ, କିଏ ହୁଏ ତ ଯକ୍ମା ଉପରେ କରେ କିମ୍ବା ହୁଏତ କିଛି ଅ ଏମତି ରକ୍ତହୀନତା ଉପ ଏମିତି ସବୁ ବିଭିନ୍ନ ଇସ୍ୟୁ ଉପରେ କରନ୍ତି, ଆପଣଙ୍କର ଯୋଉ ଜୁଏଲାରି ହଁ
କି କାହାକୁ ହେଲ୍ପ କରିବା, ମେଡିକାଲ ଇସୁସ ରେ ସେଇଭଳିଆ କାମ କରନ୍ତେ
ଆଜ୍ଞା ଏମିତି ବି ବିଭିନ୍ନ ଜୁଏଲାରୀ କମ୍ପାନୀ ମଧ୍ୟ ନିଜର ସେଏ ଅ ଆକ୍ଟିଭିଟି ଗୁଡା କରୁଛନ୍ତି।
ଆଚ୍ଛା ଆଛା ଓହୋ ମୁଁ ମଝିରେ ଦେଖିଥିଲି ଆମର ଏ ପାଖରେ ଗୋଟେ ହସ୍ପିଟାଲ ଅଛି ସେଇଠି କଲ୍ୟାଣ ଜୁଏଲର୍ସ ତାର ଖାଇବାକୁ ଦଉଥିଲା।
ହଁ ସେମିତି ମ୍ୟାଡାମ ସେ କରନ୍ତି, ତ ସେମାନେ ନିଜ ନିଜର ଗୋଟେ ଅ ସଂସ୍ୟ କରିନ୍ତି ତା ଦ୍ଵାରା କଣ ହବ ସେମାନେ କିଛିଟା ସୋସିଆଲ ୱାର୍କ ମଧ୍ୟ କରିପାରିବେ, ତାଙ୍କର ଅ ଅର୍ଗାନାଇଜସନ ନା ସେମତି ଦେଇକି, ଆଉ ବହୁତ ଲୋକ ଲୋକ ମଧ୍ୟ ଅଛନ୍ତି, ନିଜେ ପର୍ସନାଲି ମଧ୍ୟ ସେମାନେ ନି ସେବା କରୁଛନ୍ତି ଲୋକମାନଙ୍କର।
ଆଜ୍ଞା ମାଡ଼ାମ। ଥାଙକ୍ୟୁ ମ୍ୟାଡାମ। ଆପଣଙ୍କ ପାଇଁ ମୁଁ ମାନେ ଯୋଉ ଜିନିଷଟାଣିନଥିଲି ମତେବହୁତ ଖୁସି ଲାଗୁଛି କି ଏଇଭଳିଆ ଜିନିଷ ବି ଅଛି ଯୋଉଟା କି ଆମେ ପୁରା ଅନନ୍। ଥାଙ୍କକ୍ୟୁ ସୋ ମଚ। ଏତେ ସବୁ ନଲେଜ ଦେଲେ ମତେ
ମ୍ୟାଡ଼ାାମ ମୁଁ ବି ବେଶୀ ଜାଣିନି, ଯାହା ଯେତିକି ଜାଣିଛି ଆପଣ ସେୟାର କଲେ, ଆପଣ ଡିଟେଲସସ ପାଇଁ ମଧ୍ୟ ଅନଲାଇନ ସବୁ ରିସର୍ଚ୍ଚ କରିପାରିବେ।
ଆଜ୍ଞା ମ୍ୟାଡାମ। ହେଲେ ବି ଆପଣଙ୍କୁ ମାନେ ପର୍ସନାଲି ମାନେ ପର୍ସନ ଟୁ ପର୍ସନ କଥା ହେଇକି ବିଷୟରେ ଜାଣିକି ମତେ ଟିକେ ଲାଗୁଛି କି ମୁଁ ମାନେ ସେଭେଣ୍ଟି ପରସେଣ୍ଟ ଖଣ୍ଡେ ବୋଧେ ଜାଣି ପାରିନି ଆଉ ଯାହା ଅଛି ମୁଁ ରିସର୍ଚ୍ଚ କରିକି ଜାଣିବି ଆଉ।
ଥାଙକ୍ୟୁ ମତେ ବି ମଧ୍ୟ ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା।
ଆଜ୍ଞା ମ୍ୟାଡ଼ାମ୍ ଥାଙ୍କ୍ୟୁ ମାମ୍।